ଭଲ ଅଛନ୍ତି?
ହଁ ଆଜ୍ଞା ଭଲ ଅଛୁ। ଆଉ ଆପଣ, ଆପଣଙ୍କ ପରିବାରରେ ଆଉ ସବୁ ଠିକ୍ ଠାକ୍ ଅଛନ୍ତି?
ହଁ ହଁ ମୁଁ ପରିବାରରେ ଦେହ ପା ସମସ୍ତଙ୍କର ଭଲ ଅଛି।
ଆଉ ଆପଣ ଆପଣଙ୍କ ବାପାଙ୍କ ଘର ଯାଇନାହାନ୍ତି?
ଆ ବାପା ଘରୁ ଯାଇଥିଲୁ କାଲି ଯାଇଥିଲୁ। ଗୋଟେ ଭୋଜି ଥିଲା ତ।
ଆଚ୍ଛା ଛା
କାଲି ଯାଇଥିଲୁ ରାତିରେ ରହିଲୁ ସକାଳୁ ବୁଜି ଭାତ ଟିକେ ଖାଇଲୁ - - ଖାଇଲେ ଏବେ ତିନିଟା ଚାରିଟା ବେଳକୁ ଆସିଲୁ।
ଆଉ କ ଆ ତାଙ୍କର ଭୋଜିରେ ସେଠି କଣ ହେଇଥିଲା?
ତାଙ୍କର ଏଇ ଯେ ଛୋଟିଆ ଦେଶୀ ଗାଡ ତ ଭାତ ଡାଲି, ସବୁ ପନିପରିବା ପଡିକି ଘାଣ୍ଟ ତରକାରୀ ଆମ୍ବ ଖଟା, ରୁଚି ଚାଉଳ ଖ୍ରିରି ଇଏ ହେଇଥିଲା ଦେଶର ଗାଁରେ ଆଉ କଣ କରିବେ ଏ ହେଇଥିଲା।
ଆଛା ଆଉ ମୁଁ ବି ଆଜି ଯାଇଥିଲି ଗୋଟେ ଗାଁକୁ ଆ ଚଳି ଅ- - ଭୁଜିଭଲ ଭାତ, ଡାଲି ଅ ଚିଲି, ପନିର ତରକାରୀ, ଭଜା ଚିପ୍ସ, ପାମ୍ପଡ଼ ବହୁତ ପ୍ରକାର ଆହୁରି ଷ୍ଟାର୍ଟରରେ- - ଆ ଆଇସ୍କ୍ର୍ରିମ୍- - ଏବଂ ଦହି ବୁନ୍ଦି, ଦହି ଗରି - - ଆ ଆହୁରି ଚଣ ର ଗୋଟେ - - ଖାଦ୍ୟ ହେଇଗଲା ବହୁତ ପ୍ରକାର ଆଇ ହେଇଥିଲା ଏବଂ ମୁଁ କହୁନାହା ଟିକେ - - ତେଲ ମସଲା ଟିକେ କମ ଖାଏ ତ ଏବଂ ବାହାରେ ମୁଁ ବୁଝିିବୁଝି କମ୍ ଖାଏ ଏବଂ ଆମର ଓଁ ବ୍ରାହ୍ମଣ ତେଜେମାନ ଅଛନ୍ତି ତ ସେଇଠି ଯାଇ ଟିକେ ଏ ଦେଖେଇକି ଟିକେ ଆସିବା କଥା ସମ୍ମାନ ଉପରେ ଆଉ ଆଉ ଆପଣ ଘରେ କଂ ହଉଚି ରୋଷେଇ କ କରନ୍ତି।
ଆମର ସକାଳୁ ଭାତ, ଡାଲମା - - ଆଉେ ମିକ୍ସ ରି ଭଜା ରୁଟି - - କେବେଳେ ବଳେ ଘାଣ୍ଟ ତରକାରୀ ପ୍ରତି ସବୁଦିନ ସକାଳେ ହୁଏ।
ଏମିତି ତାହେଲେ କରନ୍ତି।
ହଁ ଘାଣ୍ଟ ତରକାରୀ ଆମର ସବୁ ପ୍ରତିଦିନ ହୁଏ।
ଆଚ୍ଛା ସେଇଟା କେ କେମିତି କରନ୍ତି।
ଫାଷ୍ଟରେ ଚଣା ଦେଇ ବାଇ ଚଣା ଯାଇ ବତରେଇବେ ତାପରେ ବାଇଗଣ ଆ ବିଲିତି ଆଳୁ, ଦେଶୀ ଆଳୁ, ସାରୁ, ଗୁହାର- - କାଙ୍କଡ଼, କଞ୍ଚା କଦଳୀ- - ସବୁ ପୁରା ମିକ୍ସସିରେ ସବୁ ପ୍ର୍ରକାର ପରିବା ମିଶେକିରି- - ଘଣ୍ଟା ତରକାରୀ ବ ହ ସି ଫାଷ୍ଟରେ ପ୍ରେସରେ ପାଣି ଟିକେ ଦେଇକିରି ତେଜପତ୍ର - - ଅ ଅଦା ଛେଚିକିରି ପକେଇବୁ ତାପରେ ଲୁଣ, ହଳଦୀ ଗୁଣ୍ଡ, ମର୍ଚ ଗୁଣ୍ଡ, - - ନା ମସଲା ଗୁଣ୍ଡ ପରିବା ସବୁ ପକେଇ ସିଝେଇଦବୁ ତାପରେ ଟମାଟୋ ଯୋଡିଏ ତିନିଟା ପରିବା ଦେଖିକି କାଟିଥିବୁ ତାକୁ ଛୁଙ୍କ କରିକିରି ସେ ପ୍ରେସରରେ ସିଝା ପକାଇଦେବୁ ଘାଣ୍ଟ ତରକାରୀଟା ସରିଲା।
ଆପଣ ଏଇତି କରନ୍ତୁ ବଢିଆ ହବ।
ହୁଁ ଆମେ ଆମ ଘରେ କଂ ହୁଏ ନା? ଆ ଅଧିକାଂଶ ଭାତ ଆଉ ଚାରୁ ଆଳୁ ଚଟଣି ମାଗେ। ନାଇଁ ନା ଚାରୁ ଟା ଆମର ଏପଟେ ଆନ୍ଧ୍ର ଟିକେ ପାଖ ତ ଚାରୁ ଟା ଭ ବହୁତ ବଢିଆ ହୁଏ କେମିତି ହୁଏ? ଚାରୁଟା ନା ଆମର ଏପଟେ ଉଁ ଗରମ ପାଣି ଫୁଟିବ ଗରମ ପାଣିରେ ଅଳ୍ପ ଉଁ ତେନ୍ତୁଳି କିମ୍ବା ଆ ଆମର ଆଉଟେ ପଡେ ଆମର ଆଁ ଉଁ ଗୋଟେ ଖଟା ପାଇଁ ଆମ୍ବୁଲ ଆମ୍ବୁଲ ଟା ଭାରି ସୁଆଦିଆ। ତେନ୍ତୁଲିଆ ଟିକେ ଦେହ ପାଇଁ ହାନିକାରକ ତ ଆମ ମା ତେନ୍ତୁଳି ପକାନ୍ତିନି। ଆ ଆମ୍ବୁଲରେ ବଢିଆ ଚାରୁ ହୁଏ ତାକୁ ପାଣିରେ ଫୁଟିବ ଇଏ ଦୀର୍ଘ ଦଶ ମିନିଟ ପାଞ୍ଚ ମିନିଟ ଫୁଟିବ। ତାପରେ ତାହିଁରେ ସ୍ଵାଦ ଅନୁସାରେ ଲୁଣ ଏବଂ ଗୋଟେ ଗୋଟେ ଛୁଙ୍କ ହବ ସେଇ ଛୁଙ୍କରେ ଏ ସବୁ ପ୍ରକାର ରସୁଣ ଅ ଟିକେ ସୋରିଷ ଟିକେ ଜିରା ଟିକେ ତାପରେ ଭୃସଙ୍ଗ ପତ୍ର ଟିକେ ଶୁଖିଲା ଲଙ୍କା ଟିକେ କଞ୍ଚା ଲଙ୍କା ଟିକେ ସବୁ ପଡିବ ତାକୁ ଆମ୍ବ ଅଦା ଟିକେ ଆମ୍ବ ଅଦା ଟି ପଡିବ ସେଟାକୁ ଛୁଙ୍କଟା ହୁଏ ତ ଭାତ ଟିକେ ଚାରୁ ଟିକେ ହେଲା। ତ ଆମର ଏଠି ଅରୁଆ ହୁଏ। ଉଷୁନା ଭାତ ଆମେ କିଏ ଖାଉନୁ ତ ଅରୁଆ ହିଁ ଆମର ସବୁଳେ। ଚା ପୂଜା ହୁଏ ସବୁ ଜିନିସ ହୁଏ ଏବଂ ଆଳୁ ଚଟଣି। ଆଳୁ ଚଟନି ଆଳୁ ସିଝା ହବ ଏବଂ ସାଧାରଣ ଭାବରେ ଛୁଙ୍କ ଅ ଦେଇଗିରି ଆଲୁଚଟଣି ହୁଏ। ଲୋକମାନେ କଣ କରନ୍ତି ଅ ଆଳୁ ଚଟଣି କୁ ଟିକେ ଆ ମ୍ ପିଆଜ କଞ୍ଚା ଲଙ୍କା ଉପରେ ପକାନ୍ତି କିନ୍ତୁ ଆମେ ଟିକେ ଛୁଙ୍କ ପକେଇଲେ। ତା ଟିକେ ଭଲ ଲାଗେ ତ। ଏମିତି କାହିଁକିନା ଏଇଟା ବହୁତ ଦେହ ପାଇଁ ଭଲ ଆଉ ବହୁତ ଆମର ପଖାଳ ପଖାଳ ହଉଛି ଆମର ଓ ମ୍ ଓଡିଶାର ଅମୃତ ପଖାଳ ଭାତ ଯଦି ଆମେ ଖାଇଦବୁ ଦିନ ସାରା ଯାହା ଚିନ୍ତା ଥିଲା ସବୁ ପଳାଏ ପଖାଳ ଖାଇକି। ତ ବହୁତ ଉ ଦେ ଆପଣ ହେଲଦି ରହିବେ କିଛି ରୋଗ ହବନି। ପଖାଳ ଏବଂ ଗୋଟେ ଗୋଟେ ଦିନେ ଆମର ହୁଏ ବାଡିଆ ଡାଲମା ହୁଏ। ଅ ବହୁତ ସୁନ୍ଦର ଡାଲମା। ତା ବାସ୍ନା ଖାଉଥିବେ ଦୁଇ ଖଣ୍ଡ ଗାଁ ପନ୍ଦେ କମ୍ପିବ। ଏବଂ ଘିଅ ପଡିଥିବ ତାଇଁ ଟିକେ ଗୁଆ ଘିଅ। ଏମିତି ହୁଏ ଆଉ ଆପଣ ସବୁ ମଙ୍ଗଳାର ପୂଜା କରନ୍ତି।
ହଁ ଆମର ବର୍ଷକୁ ଦୁଇଥର ମଙ୍ଗଳବାର ପୂଜା ହୁଏ। ଚୈତ୍ର ମାସରେ ଚୈତ୍ର ମାସରେ ହୁଏ ତାପରେ ଆଶ୍ୱିନ ମାସରେ ହୁଏ। ପୁରା ଏ ସାହିର କେତ ଯେ କୋଡିଏ ପଚିଶି ଜଣ ଆସିବେ କୁମ୍ଭ ନଡିଆ ବସ ଫାଷ୍ଟ ଦିନ ମଙ୍ଗଳବାରସ କୁମ୍ଭ ବସା ହବ। ତାପରେ ସକାଳୁ ମହାପ୍ରୁ ସଜାସଜି ଫୁଲ ବାଡ଼ିରେ ଫୁଲ ତୋଳିବୁ ଦଶ ପନ୍ଦର ପ୍ରକାର ଆମର ଫୁଲ ଅଛି ବାଡିରେ
ଫୁଲୋ ତୋଳି କିରି ମାପୁରୁକର ଫୁଲୋ ମାଳ ଗୁନ୍ଥା ହବ ସବୁ ଭୋଗ ଜିିବ୍ ପନିପରିବା ଯିବ୍ ଫଳମୂଳ ଯିଏ ଯୋଉ ପ୍ରକାର ଆଣିବେ ନଡିଆ କଦଳୀ ଜାମ୍ମୁ କୁଳି କମଳା ଏ ଯୋଉଟା ଫଳ ଫଳ ଆଣିବେ ବାରଟା ବେଳୁ ପୂଜା ହବ ତାପରେ ଦିଟା ବେଳୁ ଭାତ ଡାଲ୍ମା ତରକାରୀ ଭଜା ଖିରି ଖେଚୁଡ଼ି ଦିଇଟା ବେଳୁ ମହାପ୍ରାତରେ ମଧ୍ୟାହ୍ନ ଅନ୍ନପ୍ରସାଦ ହେବ। ତାପରେ ସନ୍ଧ୍ୟା ବେଳକୁ। ଆଉଥରେ ସବୁ ଫଳ ପାଚିଲା ଯିଏ ପିଠା ପଣା ଘରେ କରିକିରି ସମସ୍ତେ ଆଣିବେ ଆଣିଲା ପରେ ସନ୍ଧ୍ୟାବେ ଆଉଥରେ ଭୋଗ ଏପ୍ରକାର ବର୍ଷକୁ ଦୁଇଥର ହୁଏ
ଆଚ୍ଛା ଆଛା ଆଛା ବହୁତ ବଢିଆ
ଆପଣ କେତେବେଳେ ଆସନ୍ତୁ ଆମର ମଙ୍ଗଳା ଓଷା ଦେଖିବେ
ହଁ ମୁଁ ସମୟ କାଢି ଆସିବି ଏବଂ ଆମର ଏଇଠି ମଙ୍ଗଳ ଉଷା ହୁଏ ଆଉ ମା କହିଥିବେ ଏ ବିଷୟରେ ଏତିରେ ମୁଁ ଜାଣିନି ଆଉ ଏ ଏମତି ରଥଯାତ୍ରା ଏଇ ବର୍ଷ ବହୁତ ଧୁମଧାମ୍ ରେ ରହୁଛି ଆମ ଏ ତିନୋଟି ରଥ ପ୍ରଥମ ବଡ ରଥରେ ଜଗନ୍ନାଥ ବଳରାମ ଏବଂ ମା ସୁବଦ ରଙ୍କ ଯାଆନ୍ତି ଏବଂ ଦୁଇଟି ପତିତ ବାବନ ଆଉ ଦଦି ବାବନଙ୍କ ରଥ ଟି ହୁଏ। ଏବଂ ରଥଯାତ୍ରା ବହୁତ ଧୁମଧାମ୍ ରେ ହୁଏ ଅନେକ ସାରା ଗାଁ ର ଲୋକ ଏ ଅ ମୀନା ବଜାର କଥା କୁହନ୍ତୁ କିମ୍ବା ବହୁତ୍ ସାରା ବଜାର ପଡେ ଯାତ୍ରା ହୁଏ ଅ ମିଠା ଦ୍ରବ୍ୟ ଅ ଉ ଏବଂ ବହୁତ ସାରା ଚାଟ୍ ବହୁତ ଜିନିଷ ଆସେ ଗୁଲୁଗୁଲା ହୁଏ ଦହିବରା ହୁଏ ମସଲା ଗାରି ହୁଏ ଦୋସା ଏବଂ ବହୁତ ପ୍ରକାର ଜିନିଷ ହୁଏ ଏବଂ ଏ ରଥଯାତ୍ରରେ ଆମେ ଘରୁ ବହୁତ କୁଣିଆ ଅଛନ୍ତି ଆସନ୍ତି ଆମ ଅଜା ଆଈ ଆମ ସବୁ ଘର ପରିବାର ମାଉସୀ ଅଛନ୍ତି ଏଇଠୁ ଦୀର୍ଘ ଦୁଇଶହ କିଲୋମିଟର ଦୂରେ ଆମର ଯଉ ରୁହନ୍ତି ହେଲେ ବି ଘର ଲୋକ ପରି ପରିବାର ବାସୁ ଆସନ୍ତି ତା ଛଡ଼ା ବହୁତ୍ ଆନନ୍ଦମୟ ସବୁ ହୁଏ ଏଇ ବର୍ଷ ଆମେ ସାଙ୍ଗସାଥି ମାନେ ବି ବହୁତ୍ ସେ ଭାବିଛୁ ଯିବୁ ବୋଲି ପୁରୀ ଦେଖା ଯାଉ ଜଗାର ଇଚ୍ଛା ଯାହା ଥିବ ତ ଜଗାର ଇଚ୍ଛା ହିସାବରେ ହବ ଆଉ ଦୀର୍ଘ ମାସ ତଳେ ଯାଇଥିଲୁ ପୁରୀ ବହୁତ୍ ଗଳି ଥିଲା ଆ ଦର୍ଶନ ମିଳିଲା କିନ୍ତୁ ବହୁତ୍ ଭିଡ ଥିଲା ଏବଂ ଆଗାମୀ ଦିନରେ ଭାବିଛୁ ସୁନାବେଶ ସମୟରେ ବି ଯିବୁ ପୁରୀ ଟିକେ ଦର୍ଶନ କରି ଆସିବୁ ଏବଂ ସେଇଠି ଗୋଟେ ବୈଷ୍ଣବ ମ ଡ଼ି ଙ୍କ ତ ରାଜା ରାଣୀଙ୍କ ମନ୍ଦିର ଅଛି ସେଇଠିକି ରହିବା ପାଇଁ ଅଛି କିନ୍ତୁ ରଥଯାତ୍ରା କିଛି ରହିବା ପାଇଁ ସୁବିଧା ଟିକେ ମିଳେନି ଖାଇବା ଭାରି କଷ୍ଟ। କାହିଁକି ନା ବୋହୁତ ଭିଡ ହୁଏ। ତ ଖାଇବା କଥା ସେଇଟା ଭାରି ତ ହୁଏ ଆଉ ବହୁତ ସାରା ଲୋକମାନେ ସେବା କରନ୍ତି। ପାଣି ଦିଅନ୍ତି ତ ସେଠାରୁ ହିଁ ବହୁତ ମିଳିଯାଏ। ଏ ପାଇଁ ବହୁତ ଟିକେ ଧନ ଟିକେ ସଞ୍ଚୟ କରୁଛି। ଏପାଳି ରଥଯାତ୍ରା ଦେଖିବା ସମୟରେ ତାପରେ। ଯାଇକି ଜାଗା କୁ ଟିକେ ଦର୍ଶନ କରି ଆସିବା ବହୁତ ସାରା ପର୍ଯ୍ୟ ପର୍ଯ୍ୟଟକ। ତମାନୋନେ ଆସନ୍ତି ବାହାରୁ ତ। ସେଥିପାଇଁ ଗହଳି ଟିକେ ହୁଏ ଆଉ ଆପଣ ପୁରୀ କେ ବି ଯାଇଥି
ମୁଁ ପ୍ରାୟ ବର୍ଷକୁ ଦୁଇ ତିନି ଥର ପୁରୀ ଯାଏ ପୁରା ଜଗନ୍ନାଥଙ୍କ ବଡ଼ସିଂହାର ବେଶ ମୁଁ ସବୁବେଳେ ଯେବେ ଯାଏ ଦେଖେ। ଆପଣ କେବେ ଦେଖିଛନ୍ତି ଜଗନ୍ନାଥଙ୍କବଡ଼ସିଂହାର ବେଶ।
ହଁ ଜଗନ୍ନାଥ ବଡସିଂହର ବେଶ ରାତ୍ର ସମୟ ଯାଇଥିଲୁ ଯୋଉ ମାସ ତଳେ କହୁଥିଲି। ସେଇଠି ଦେଖିଲୁ ବହୁତ ବୁଢିଆ ସୁନ୍ଦର। ସୁନ୍ଦର ମୂର୍ତ୍ତି ଆ କି ସୁନ୍ଦର ତାର ଆଉ ଶବ୍ଦରେ ବର୍ଣ୍ଣନା କରିହବନି। ଯୋଉ ପ୍ରକାର ଫୁଲ ଗଜରା ଯୋଉ ପ୍ରକାର ନାକରେ। ରାଗେ ଏବଂ। ଯୋଉ ପସ୍ତ୍ର ଯୋଉ ଫୁଲ ଚମ୍ଙ୍କୁଥିବ। ସେଇ ଆମ ବାଡିରେ ଗୋଟେ ହୁଏ ଚମ୍ପା ଫୁଲ। ଏବଂ ଗୋଟେ ଆଉ ଗୋଟେ ଚମ୍ପା ହୁଏ ନା ଟା ଭୁଲି ଯାଇଛି। ତ ସେଇ ଚମ୍ପା ବାସ୍ନା ଟା ମୁଁ ପୁରୀରେ ଦେ ଦେଖିବା ପାଇଥିଲି। ଏବଂ। ଆଉ ଯୋଉ ଆନନ୍ଦମୟ ଦୃଶ୍ୟ ତାକୁ ଆଉ ବର୍ଣ୍ଣନା ପାଇଁ ଶବ୍ଦ ନାହିଁ। ଉ ଭିଡ଼ ହୁଏ ତ ରାତି। ରାତିରେ ଟିକେ ରହିବା ପାଇଁ। ଟିକେ ସୁବିଧା ନାହିଁ ସେଥିପାଇଁ ମନ ଟିକେ ଝିକ ହୁଏ ନହେଲେ ପୁରୀ। ଜଗାାର ଇଚ୍ଛା ଥିଲେ ବଡ ଦାଣ୍ଡରେ ଶୋଇଲେ ହେଲା। ଆଜ୍ଞା କଣ ହେଇଛି ନା ମୋ ଗୋଟେ ବର୍ଷା ହଉଛି। ଆଉ ଗୋଟେ କେଇ ଜଣ ଆସିଲେନି ଆମ ଘରକୁ। ତ ଯାଉଛି ଟିକେ କବାଟ ବାଜିଲେନି ଯିବି ଆପଣଙ୍କ ସହ ଟିକେ ପରେ କଥା ହେବି।
ଠିକ ଅଛି।
ହଉ ରଖୁଛି।
ଠିକ୍ ଅଛି।